ହଉ ଆଉ ନମସ୍କାର ଆଉ ମାନେ ଏତେ ବେଳେ କେ ମନେ ପଡିଲା। ଆଉ ରାତି ଟାରେ ଦିନେରେ ତ କଲ କରି କରି ତମେ ଉଠେଇଲନି।
ଆଜି ଦିନରେ କଣ କି ବଡ ଭାଇ ମୁଁ କହୁଛି ଆଜି ବହୁତ ଅସୁବିଧା ମୁଁ ଭୋଗିଛି। କାର ନା ମୁଁ କହୁଛି ଆ ସକାଳୁ ଉଠିଲି ସକାଳୁ ଉଠି ସାରି ମୋ ନିତ୍ୟକର୍ମ ସାରି ଯାଇ ଥିଲି ମୁ ଧୋଉଡିବା ଲାଗି, ବୁଝୁଛନ୍ତି। ଧୋଉଡିବାକୁ ଗଲା ବେଳେ ସେଠି ପାଖାପାଖି ମୁଁ ଧଉଡିଲି ଧଉଡିଲି ପରେ ମୋ ଗୁଡ ହାତ ବହୁତ ଦର୍ଜ। ଆଜି କଣ ଏମିତି ଦର୍ଜ ହେଇଛି ମୁଁ ଜଣା ପଡୁନି। ମତେ ଆଜି ବହୁତୁ କଷ୍ଟ ହେଇଚି ମତେ ଲାଗୁଛି ବୁଝିଛନ୍ତି ନା ନାଇଁ ଆପଣ ଧଉଡା ଧଉଡି କରନ୍ତି ନା ନାଇଁ?
ନାଇଁ ନାଇଁ ଦୌଡିବି କଣ ଉଠିଲା ବେଳୁ ମୋର ଦଶଟା ରୁ ବାରଟା ହେଇଯାଉଚି। ଏ ଖରା ବି ପଡିିଯାଉଚି। ଆଉ ହୁଁ ଏତେ ଆଉ ଇଛା ହଉନି ଦୌଡିବା ପାଇଁ ଏବେ ତ ଶୀତଦିନ ଆଇଲାଣି। ଆଉ ଏବେ କୁ ଦେଖିଆ ଆଗକୁ ଦୋଡା ଫୋଡା କରିବା ଆଉ। ସାଙ୍ଗସାଥି ମିଶିଲେ ସିନା ଦୌଡି ସାଙ୍ଗସାଥି ସବୁଏଇନା ବାହାରେ ଅଛନ୍ତି। ଆସିଲେ ଆମେ ମିଶିକି ଦୌଡୁ ବୁଝିପାଇଲ।
ହଁ ମତେ ଆଜି ଟିକେ ବହୁତ କଷ୍ଟ ହେଇଚି ଦୌଡା ଦୌଡି ରେ। ତାପରେ ଆସିଲି ମୋ ନିତ୍ୟକର୍ମ ସାରି ଏ ମୁଁ ଖାଇଲି ପ୍ରାୟତଃ ମୋ ବୋଉ ଚୁଡା ଆଉ ହର୍ଲିକସ୍ ଏ ସବୁ ଗୋଳେଇକି ଦେଲେ। ଏସବୁ ଜିନିଷ ଚୁଡା ହଲିକସ୍ ଖାଇସାଇଲା ପରେ ମୁଁ ପ୍ରାୟତଃ ମୋର ଭାଇ ଅଛନ୍ତି ମୋର ସାନ ଭାଇ ବଡ ଭାଇ ଆମର ଯେହେତୁ ବହୁତ ପିଲା ବଡ ଫ୍ୟାମିଲି ପାଞ୍ଚ ଜଣ ମିଶ ମିସିକି ଗଲୁ ଗାଧେଇକି ଆମ ଘର ପାଖର ବି ପିଲା ଅଛନ୍ତି କେତେଜଣ ଗାଧେଇ ଗଲୁ। ଗାଧେଇବା ସମୟରେ ବହୁତୁ ଜୋରରେ ନଈରେ ବର୍ଷା ନାଦିଲା ଆପଣ ଙ୍କ ଏରିଆରେ ଆଜି ବର୍ଷା ଫର୍ଷା ହେଇଚି?
ଶୁଣ ଶୁଣ ବର୍ଷା ମାନେ ତମେ ବି ମାନେ ବିଶ୍ଵାସ କରିବନି ମାନେ ଆମେ ଗୋଟେ ଯାଇଥିଲୁ ଯାଜପୁର ବୁଲିବାକୁ ସେଥି ଆମର କଣ ହେଲା ନା ଆମେ ବାଟରେ ତେଲ ପକେଇ ଗଲୁ। ଗଲା ବେଳୁକୁ ଆମର-ଅ ଆସ ମାନେ ଆସ୍ତେ ଆସ୍ତେ କରି ବର୍ଷା ହଉଥୁଲା। ଯେମିତି ଆମେ ଟିକେ ଆଠ କି ଦଶ କିଲୋମିଟର ପାରି ହେଇଚୁ ମାନେ ଜୋରସୋର ବର୍ଷା ହେଲା ଆମେ ଭିଜି ଯାଇଥିଲୁ। ଆଉ କଣ କରିବା ଏଇଭଳିଆ ସମସ୍ୟା ହଉଛି।
ଆଉ ଶୁଣ ମୋ କଥା ଟା ଟିକେ ଶୁଣନ୍ତୁ। କଣ କଇଲେ ଆମେ ଯେମିତି ନଈକି ଗାଧେଇ ଯାଇଚୁ ପ୍ରାଏ ତ ଭୋଉ ଜୋର ରେ ବର୍ଷା ନାଦିଲା। ବର୍ଷା ନାଦିବା ପରେ ପରେ ଏ ଆମେ ବର୍ଷା-ଆ-ଆ ମାଡ଼ ଖାଇଲୁ ଆଉ ବର୍ଷା ମାଡ ଖାଇ ଯାହା ପିଲାମାନେ ସାମ୍ପ ଫେସୱା ଫେସୱା ନେଇିଥିଲି ସବୁ ଲଗେଇ ଲାଗି ଘରକୁ ଆସିଲେ। ଘରୁକୁ ଆସିଲା ପରେ କଣ କଇଲେ କି ମୋର ଗୋଟେ ଭାଇ ଆସିଚି ମୋର ପିଇସି ପୁଅ ଏ ପିଇସି ପୁଅ ଆଉ ମାମୁ ପୁଅ ଦି ଜଣ ଆଇ ଚନ୍ତି ସେଇ ଯୋଉ ମାମୁଁ ପୁଅ ଯିଏ ମୋର ଆସିଚନ୍ତି କି ସିଏ ମୋ ସାଙ୍ଗରେ ବହୁତ ମାଡ ଗୋଳ କଲେ। ମାଡ ଗୋଳ କରିବାକୁ ମୋର ରାଗ ହେଲା ସିଏ ବହୁତୁ ଡେଙ୍ଗା ଚୋଉଡ଼ା ଲୋକଟା ମତେ ମାଇଲେ ମାନେ ମୁଁ ବିଶ୍ଵାସ କରିବନି ମୁଁ ପାଖାପାଖି ମୁର୍ଚ୍ଛା ହେଇ ପଡିଲି ଭଳିଆ ଲାଗୁଚି ସିଏ ଯେମିତି ମୋ ସାଙ୍ଗରେ ମାଡ ଗୋଳ କଲେ ମୋର ତ ରା କଇଲା ମୁଁ କଇଲ ଆଜି ଗୋଟା କଣ ଧରିକି କାହାକୁ ଧ ନ ଧମକେଇଲେ ହବନି ମୁଁ ପାଖାପାଖି ଗୋଟେ ଧଇଲି ପେନ୍ ମୁନ ଧରିିକି ଗେବି ଦେଇଥାନ୍ତି ଗେବୁ ଥିଲି ସେ ଟିକେ ଡରିଗଲା ସେ ଡରିକି ରହି
ନାଇଁ ନାଇଁ ଶୁଣ ଶୁଣ ସେ ଯାହାହେଲେ ବଡ ଭାଇ କି ସାନ ଭାଇ ଯାହା ହବ ଭାଇ କି ମାର ନା ମେନରେ ଝଗଡା ତ କେତେ ଲାଗିବ ବୁଝିପାଇଲ? ଆଉ ଏମିତି ପେନ୍ ଫେନ୍ ଧର ନା କୋଉଠି କ୍ଷ ତ ବିକ୍ଷତ ହବ ପୁଣି ମେଡିକାଲ ପାଖ ଡାକ୍ତରଖାନା ଯିବ ଆଉ ଆପଣ ଉଁ ମାନେ ଯାହା ହଉ ଯିବାକୁ ପଡିବ ପଇସା ପତ୍ର ଖର୍ଚ୍ଚ ସବୁ କାହିଁ ଏମିତି ହଉଚ?
ଉଁ ହୁଁ ମୁଁ ଟିକେ ମୁଁ ବିବକ ବି ବାଧା ଦେଉଚି ମୁଁ ଯେତେ ମୋ ମୁଣ୍ଡକୁ ସ୍ଥିର କରି ରଖିବାକୁ ଚାହୁଁଛି ସେ ସେତେ ମୋ ସାଙ୍ଗରେ ଲାଗୁଚି ବିଶ୍ଵାସ କରିବେନି ଯେଦି ମାନେ ମୋ ବହୁତ ଜୋର ରାଗ ହଉଚି। ପ୍ରାୟତଃ ଆଜି ଆସିଲୁ ଆମେ ଖାଇଲା ବେଳେ ଆମର କଣ ଭାତ ଡାଲି କୋଳଥ ଡାଲି କୋଳଥ ଡାଲି ଭାତ ଅଣ୍ଡା ବରା ଆଉ ଆଳୁ ଭରତା ସା ଗ ଭଜା ଏଇ ସବୁ ଜିନିଷ ସବୁ ହେଇଥିଲା ବୁଝୁଚନ୍ତି ସେଇ ସବୁ ଜିନିଷ ଆମେ ଖାଇଲୁ ଯେତେବେଳେ ଖାଇବା ବେଳେ ସିଏ ମୋ ସାଙ୍ଗରେ ଲାଗିଲା ମୋତେ ଚିଡେଇଲା ମୋର ତ ବହୁତ ଜୋର ରାଗ ହେଲା ଆଉ। ମୁଁ କଇଲି ଆଜି ଯେମିତି ହେଲେ ସେଥିପାଇଁ ମୋର ରାଗରେ ଏମିତି ସବୁ ମୋ ସଙ୍ଗରେ ଲାଗୁଚି ଖାଲି। ବାରବାର ମୁଁ କହିଲି ମୋ ସାଙ୍ଗରେ ଆଉ ତୁ କଥାବାର୍ତ୍ତା କରନି। ବୁଛନ୍ତି ଅଁ ଏଇ ସବୁ ସଇଲା ପରେ ପାଖାପାଖି ଆମେ ଆଜି ଯାଇଥିଲୁ କୋଉଠିକି? ପାଖାପାଖି ଆମ ଚଣ୍ଡିଖୋଲ ବଜାର ଯାଇଥିଲୁ। ସେଠି ପିଲାମାନେ ସବୁ କଣ ଖାଇଲେ କି! ମକା ଆଉ-ଉ ଗୁପ୍ ଚୁପୁ। ଆଉ ଦହି ଗୁପ୍ ଚୁପୁ, ଚାଟେ ଆଉ ଆଇସ୍କ୍ରିମି, ଏଇ ସବୁ ଜିନିଷ ଖାଇଲୁ। ଖାଇକି, ଏଇ ଆସିକି ଏବେ ଘରେ ପହଞ୍ଚିଲୁ ଆଉ।
ଶୁଣୁ, ସବୁ ତ ଏଗୁଡା ତ ଏବେ ବର୍ଷା ଦିନ! ଏବେ ଝାଡାଫାଡା ଲୋକ ହଉଛନ୍ତି। ସେ ଦିନଷକୁୁ ଏବେ, ଯେତେ ପରିତ୍ୟାଗ କରିବା ହେତେ ଭଲ। ଆପଣ ବର୍ଷା ହଉଛି ଏବେ ଆଇସ୍କ୍ରିମ ଯଦି ଖାଇବେ, ଆପଣ ଥଣ୍ଡା କି ଜର ରେ ପଡିବେ। ଆଉ ଆାଉ ବି ଯୋଉ ଚାଟ ଟି ଖାଉଛ, ଏବେ ଯଦି ପାଗ ଆପଣ ପାଗ ଯୋଉ ପରିବର୍ତ୍ତନ ହଉଛି! ଖାଇବାରେ ଟିକେ ବ୍ୟତିକ୍ରମ ହେଲେ, ଆପଣ ଯା ଝାଡାଫାଡା ହବାର ସମ୍ଭାବନା ରହୁଛି। ବୁଝିପାଇଲେ! ନାଇଁ ଜାଣି ପାରୁନାହାଁନ୍ତି। ସେଇ ଯୋଉ କହୁଛି ସତର୍କ ରୁହନ୍ତୁ। ଆ ହାଲକା ଦିନିଷ ଖାଆନ୍ତୁ। ଦେହକୁ ସୁସ୍ଥ ରଖ।
ଆପଣଙ୍କୁ ମୁଁ ତ ମତେ ଜଣେ ନାହିଁ। ବା ଆପଣ ତ ପ୍ରାୟ! ଚଣ୍ଡିଖଲ ର ଏରିଆ ର ପିଲା। ଯେପରି ଆପଣ ଜଣାଥିବ ଯେ ପରି ଆମର ହୋଟେଲେ ଚଣ୍ଡିଖୋଲ। ସେଠି ଯେମିତି ହଉଛି କଣ କହିଲ! ବିରିୟାନୀ, ପ୍ରାୟ କଣ କହିଲ ତନ୍ଦୁରୀ, ଆଉ ତନ୍ଦୁରୀର ଗୋଟେ ନା ନାନ୍ ହଉଛି ତନ୍ଦୁରୀ ବହୁତ ଭଲଯିସିତବର, ମାନେ ବହୁତ ଭଲ ଭଲ ମାନେ ନେ ଖାଇବା କୋଜ
ଶୁଣ ଶୁଣ, ଭଲ ଭଲ, ଖାଇ ଶୁଣ ଆମର ତ ଏଇଠି, ଭଲ ଭଲ ଖାଇଆ ଆଉଛି। ତମେ ଟିକେ ଯାଉନ ତମ ଆମର ସେଇ ଆପଣଙ୍କ ଏରିଆ ଯେ ଛତିଆ ଫତିଆ ଆଗକୁ ସେଠି ଭଲ ଭଲ ଅଛି। ସେଠି ବି ଖାଇବାକୁ ଅଛି। ଏଇଠିଟା ଆମ ଘର ପାଖରେ ତ ସେଇ ଯୋଗୁ ଆମକୁ ଟିକେ ସବୁବେଳେ ଖାଇଲା ଆଳକୁ, ଆମକୁ ଟିକେ ଭଲ ଲାଗୁନି। ଆଉ, ସବୁ ନୂଆ ପୂ ନୂଆ-ଆ। ଆ, ଜେଗାକୁ ଗଲେ ଖାଇଲାଆଳକୁ ଆମକୁ ଭଲ ଆମକୁ ଲାଗୁଛି ଆଉ ବୁଝିପାଇଲେ।
ଆଜ୍ଞା ଆଜ୍ଞା, ତାହେଲେ, ଆମ ଏରିଆକୁ ଆପଣ ତ କେବେ! ଛତିଆ ଏରିଆରେ ମତେ ଲାଗିଛି, ଆପଣ କେବେ ଖାଇନଥିଏ? କାଇଁକିନା!
ନାଇଁ ନାଇଁ, ଶୁଣ ଶୁଣ ଛତିଆ ଛତିଆ ଯାଇଥିଲି। ଆପଣ ତ ଏତେ ଏଇ ଆମ-ଅ-ଅ ଦେଇଙ୍କ ଘର ଆପଣଙ୍କ ସେଇ ଘ ଗାଁ ପାଖରେ, ଏଇ ଏଇ ଏଇ ରବ ବିବାର ଯୋଉ ଗଲା, ସେଇ ରବିବାର ଦିନ ମୁଁ ଯାଇଥିଲି ଆପଣଙ୍କ ଗାଁ। ଆସିଲା, ଆପଣଙ୍କ! ଗାଁ ରେ ବି ସେ ଯୋଉ ଯଜ୍ଞ ବେଳେ ହୁଏ। ନା କିଣି ଯଜ୍ଞ, ସେତିକିଳେ ବିଁ ଆପଣଙ୍କ ଗାଁକୁ ମୁଁ ଯାଏ।
ଆୟାଁ ଆୟାଁ।
ସେତେବେଳେ ଯାଏ, କିନ୍ ଛୋଟବେଳେ ସେ ଯୋଉ ସ୍କୁଲରେ ଥିଲା, ଆପଣଙ୍କ ବିଦ୍ୟାଳୟ। ସେଇଠି ମୁଁ ଗୋଟେ କି ଦି ବର୍ଷ ପଢିଛି। ରହିକି।
ଆଜ୍ଞା, ମତେ ବି ମୁଁ ଆପଣଙ୍କୁ ଦେଖ ଦେଖିଛି। ବହୁତ ଥର ଆଗରୁ ପାଖାପାଖି ମୋର ଯେତେବେଳେ ଆମେ ଯାଇଥିଲୁ, ଚଣ୍ଡୀଖୋଲ ଗଲାବେଳେ ମୋର ମାମୁଁ ଙ୍କ ସହିତ। ଆପଣ-ଅ, ଗୋଟେ ଏବେ ଏବେ ଗୋଟେ ଦୋକାନକୁ ନେଇଥିଲେ। ମତେ ଗୋଟେ ବି ଭଲ ସାଟ୍ ଆଉ ଟେ ବିକି ଭାଇ କି ଦେଇଥିଲେ। ଆପଣଙ୍କ ଯୋଗୁରୁ ମୋର ତ ପ୍ରାୟ ଦୁଇଶହ ରୁ ତିନିଶହ ଟଙ୍କା ପାଖାପାଖି କମ୍ ବି ପଡ଼ିଲା। ଏଇ ସବୁ ପଡ଼ିଲା। ତା'ପରେ ମୁଁ ସେଇ ଯୋଉ ସାର୍ଟ ଆଉ ଜ୍ୟାକେଟ ସବୁ ଆଣିଥିଲି, ପ୍ରାୟତଃ ଆମର ଧର୍ମ ମଶାଳା ମହୋତ୍ସବକୁ ବି ନାଇକି ଯାଇଥିଲି। ଆଉ ଆପଣଙ୍କ ଏରିଆରେ ଯୋଉ ବା! କଣ କହିଲେ? ମୁଁ ସେ ଯୋଉ ଯେବେ ଯାଇଥିଲି, ଗୋଟେ ଭୋଜି ଖାଇଲି ପ୍ରାୟତଃ, ସେ ଭୋଜିରେ ଗୋଟେ ତମ ଗାଁ ପିଲାକୁ ବାତ ମାରିଥିଲା। ସେ ବହୁତ ବାତରେ ଏମିତି, ବୁଲି ବୁଲି ବୁଲି ବୁଲି ମୋ ଆଖି ଆଗରେ ପଡିଲା। ଆପଣଙ୍କ ସିଏ କଣ ହବ? ଆଜ୍ଞା
ବାତ ତ ତାର ଏକରେ ଦେହ ହଉଛି ଖରାପ। ସେ ଦୁଇଏ ହଉଛି ବହୁତ ତୁ ମାତ୍ରାରେ ମଦ୍ୟପାନ କରୁଛି। ଦେହରେ ଠିକ ନା ବଳ ଥିଲେ ମଦ୍ୟପାନ କିଛିଟା କଲେ କି ଖାଇବା ଖାଇଲେ ଟିକେ ରହିବ। ସିଏ ଦେହ ଖରାପ ସହିତ ମଦ୍ୟପାନ ବହୁତ ମାତ୍ରା କରୁଛି, ଖାଉନି ଦେହକୁ। ଆଉ ସିଏ ପ ଦିନକୁ ବେଳ ପଇଲେ ଦୁଇଥର କି ତିନିଥର ତାର ବାତ ବାହାରୁଛି। ଯୋଉଠି ନାହିଁ ସେଇଟି ସିଏ ପଡିି ଯାଉ
ଓ ହୋ ଆପଣ ସେ ଯୋଉ ସେ ପିଲାକୁ, କଣ ଆପଣ ଘର
ସେ ଘ ଶୁଣନ୍ତୁ ସେ ସେ ଘର ପାଖରେ ହବ ଆଉ। ଭାଇ ହିସାବ ହବ ଘର ପାଖେରେ ଆଉ। ବୁଝିପାଇଲୁ, ଆପଣ କେବେ ଆସିଥିଲେ ଆମ ଗାଁକୁ?
ମୁଁ ତ ସେଇ ସେବେ ଆପଣ, ଯେବେ ମତେ ଗୋଟେ ଜ୍ୟାକେଟ କିଣାଇକି ଦେଲେ କହିଲେ କି ଏଇ ଦୋକାନରୁୁ ନିଅ। ଭଲ ପଡିବ ସେବେ ମୋ ମାମୁଙ୍କ ସହିତ ମୁଁ ଯାଇଥିଲି। ଗୋଟେ ଭୋ ଏଗାର ଭୋଜି
ଓ ହୋ ହଁ ମୁଁ ଜାଣିଲି ଜାଣିଲି, ଆମ ବାରି ପଛରେ ଆମ ସେଇଟା ଯୋଉଠି ଖାଇଲେ ସେଟା ହଉଛି ଆମ ବାରି। ସେଇଠି ଆମର ସେଇଠି ଆମର ହେଇଥିଲା।
ହଁ ସେବେ ହିଁ ଯାଇଥିଲି ଆପଣଙ୍କ ଗାଁକୁ। ତାପରେ ତ ବହୁତ ଥର ଯାଇଛି ।ଏବେ ବି ପ୍ରାୟ ଆପଣଙ୍କୁ ଥରେ ଦେଖିଥିଲି ଯାଇଥିଲି ଯେପରିକି ମାମ ମଁ ଘରକୁ ଗଲା ପରେ ପରେ ପ୍ରାୟତଃ ସେଠି ମାମୁଙ୍କ ସହିତ ଭେଟ ହେଲା ।ଘଣ୍ଟେ ଦି ଘଣ୍ଟା ମାମୁଙ୍କ ଘରେ ରହି ରହିବା ପରେ ପରେ ଆପଣ ବି ମଧ୍ୟ ଦେଖିଲେ। ଆପଣଙ୍କ ସହିତ ପ୍ରାୟତଃ ଗୋଟେ ବା
ନାଇଁ ମୁଁ କହିଲି, ଆମ ଗାଁ କୁ ବହୁତ ଥର ତାହେଲେ ଆସିଛ। ଆମ ଗାଁ ର ସବୁ ପରିବେଶ ଦେଖୁଛ ତ।
ହଁ ଆପଣଙ୍କ ଗାଁ ଟା ଆପଣଙ୍କ ଗାଁ ମତେ ଭଲ ଲାଗେ, ବହୁତ ବଡ ଗାଁ ବି।
ହଁ ଆମର ତ ତମର ବି ବଡ ଭଲ ଗାଁଟି ଭଲ ବି ପରିବେଶ। ଭଲ ଯଜ୍ଞ ହୁଏ। ଆଉ ସେଠି ଟିକେ ଆପଣ ଟିକେ ଏକର ଏରିଆ ଲୋକ, ସେକର ନଈ ଫଇ ଅଛି ଭଲ ଲାଗେ। ଏଠି ଟିକେ ନଈ ଫଇ ଆମର ନାହି ଆଉ।
ଆଜ୍ଞ ଆଜ୍ଞା ଆଜ୍ଞା। ଆପଣଙ୍କ ଗାଁ ତ, ମୁଁ ସେଦିନ ଗଲାବେେଳେ ପ୍ରାୟତଃ ଆପଣ ଗାଁକୁ ଯେପରିକି ଆମର, ଗୋଟେ ପ ରାଧାଦେପୁର ଗଡିଲା ଭିତରେ ପ ଗୋଟେ ଗୋଟେ ଗାଁ ପଡିବ ।ସେଇ ଗାଁରୁ ଯାଇ ପ୍ରାୟତଃ ଆପଣଙ୍କ ଗାଁକୁ କଣ ମୁଁ ଯିବି ପ୍ରାୟତଃ ଗୋଟେ ଦ୍ୱିତୀୟ ସାଇଟରେ ଯାଇକିନି, ମୁଁ ଶେଖର ବାଟରେ କେବେ ଯାଇନଥିଲି, ଜାମ୍ ମାରି ମାରି ଯାଉଥିଲି।
ଓ ହୋ ବାଙ୍କର ଗାଁରେ ଯାଇ ପଶିକି, ଲାଷ୍ଟ ଶେଷ ମୁଣ୍ଡରେ ଯାଇକି ଉଠିଥିଲେ। ଆପଣ ସିଧା କ ଯିବେ ଆମର ବାମ ସାଇଡ ହେଇକି ପଳେଇ ଥିଲେ ଜଣ ଘରେ ଖୁଣ୍ଟିଆ ଘର ପାଖରେ ଯାଇକି ପହଞ୍ଚି ଯାଇଥିଲେ।
ପ୍ରାୟତଃ ଦୁଇରୁ ତିନି ଜଣ ସ୍ତ୍ରୀ ଲୋକ ଠିଆ ହେଇଛନ୍ତି ମତେ ବି ବହୁ ମାତ୍ରାରେ ନାଜ ମାରିଲାଣି, ଯେପରିକି ଆପଣଙ୍କକୁ ପାଖକୁ କଣ ଯିବି ମୁଁ
ନାଇଁ ନାଇଁ ନାଇଁ ନାଇଁ ସେମିତି ସେମିତି ଭୁଲ ହୁଏ। ସବୁ ଜାଗାରେ କେମିତି ଲୋକ ଆସି ଆମ ଘର ପାଖରୁ ଫେରିକି ଯାଉଛନ୍ତି। ପାଖ ବଜାରକୁ ଯିବାକୁ କଣ ବି ଭୋଜି କୋଉଠି ହେଇଥିଲା ଆସିଲେ। ମିନିମମ୍ ଗୋଟେ ଭୋଜି ହେଲେ ବି ଆମ ଘରେ ପନ୍ଦର କି ତିରିଶ ଲୋକ ଆସିବେ ପାଖରୁ ବୁଲେଇ ଯାଉଛନ୍ତି, ସିଧା ରାସ୍ତା ପଡୁଛି ତ ପଳେଇ ଆସୁଛନ୍ତି।
ଆଜ୍ଞା । ମତେ ଯେମତି ବହୁତ ନାଜ ମାଇଲା, ତାପରେ ମୋର ସାଙ୍ଗ ଟା ଓହ୍ଲେଇ ପଡି ପଚାରୁଛି କି ନିଶିମଳା ଗାଁ କୋଉଠି? ମୁଁ କହିଲି ଦେଖ ବାବା ତୁ ଏଠି ଓହ୍ଲାନି, ଆଉ ଆମେ ଏକାଥରେ ଯାଇ ସେ ମୁଣ୍ଡରେ ଓହ୍ଲେଇବା। ଏମତି ତାଙ୍କୁ ବି କହିଲି, କହିବା ପରେ ସେ ଗଲୁ ଆପଣଙ୍କ ଗାଁ ତ ପାଖାପାଖି ପହଞ୍ଚିଗଲୁ, ଆପଣର ପ୍ରାୟତଃ ସେଦିନ ବହୁତ ଯୋଉ ମାତ୍ରରେ ବର୍ଷା ହେଇଥିଲା, ବର୍ଷା ଯୋଗୁରୁ କାଦୁଅ ମାଦୁଅ ଆପଣଙ୍କ ଗାଁରେ ଅଳ୍ପ ହେଇଥିଲା ।ମ
ଆସନ୍ତୁ ଏବେ ଏବେ ଯୋଉ ପରିବେଶ, ଏବେ ସମସ୍ତ ସମସ୍ତଙ୍କ ଗାଁରେ ବ ବର୍ଷା ଦିନ କାଦୁଆ ହିଁ ହବା ସୁନିଶ୍ଚିନ୍ତ ବୁଝିପାରିଲେ। ଆଉ ଆପଣ କି କିଛି ଏଇନା କିଛି କରିପାରିବେନି। ଆଉ ଶୁଣ ଭାଇ ମୁଁ କୋଉଟେ କାମ କରୁଛି, ମୁଁ ଏବେ ଯାଉଛି
ନାଇଁ ସେ ମୁ ଗୋଟେ କଥା କୁହନ୍ତୁ, ଆପଣ ଖାଇବେ ଯେ ମୋ ସହିତ ଆଉ ଦୁଇ ମିନିଟ କି ସମୟ ଦିଅନ୍ତୁ। ଦୁଇ ମିଣ୍ଟି ପରେ ଆପଣ ଯେଉଁଠାକୁ ଯିବେ ଯିବେ ଖାଇବେ ଟିକେ ମତେ ଧୈର୍ଯ୍ୟ ଧରି ସମୟ ଦିଅନ୍ତୁ। ବୁଚନ୍ତି ନାଁ ନାଇଁ ନାଇଁ କଁ କହିଲେ ଆଉ ଆ ପଣ ଏ ଆଜିର ରାତିି ଭୋଜନଟା କଣ କରିବେ ତେବେରେ ଆମର ତ ଆଜି ରାତି ଭୋଜନ ହେଇଚି ଆମ ଘର ପାଖରେ ଗୋଟେ ବୋଜି ଥିଲା। ସେ ଭୋଜିରେ ତ ପ୍ରାୟ ବା ତ ଡାଲି ଖଟା ଚିକେନ୍ ମାଛ ମୁଢ଼ି ଘାଣ୍ଟ ଏଇ ସବୁ କେତେ ପ୍ରକାର କରିଚନ୍ତି। ବୁଚନ୍ତି ନାଁ ନାଇଁ ଆଉ ତ ଆପଣ ଆଜି କଣ ଏବେ କଣ ରାତିରେ ଖାଇବେ?
ଏ ଭାତ ବାଟ ସବୁ ଖାଇବି ଅ।
ଆଉ ଭାତ ଫାତ ଆଜି ଖାଇବ ନାଇଁ କି?
ଭାତ ଭାତ ଖାଇବି ଆପଣ ଏଇନା ଆପଣ ଶୁଣନ୍ତୁ ମୁଁ ଟିଏ ଏଇନେ ଯାଉଚି ଆପଣ ଏଇନା ଘରେ ଖାଇବି ଆପଣଙ୍କୁ କାଲି କଲ୍ କରିବି ବୁଝିପାଇଲେ?
ହଁ ମୋ ସହିତ ଆପଣ କାଲି କଥା ହେବେ ଯେ ମୁଁ ଆପଣଙ୍କୁ କହୁଚି ଆପଣ କାଇଁ ଆଜି ଟିକେ ମାନ୍ଦେଇଚନ୍ତି। ଆପଣ ଦେହ ପହ ପତର ଟିଏ
ନାଇଁ ନାଇଁ ଏଠି ଅଣେ ଅଛି ଭାଇ ମୋ ମତେ ମୋ ମୋବାଇଲ୍ ଟି ମାଗୁଛି ମୁଁ ତାଙ୍କୁ ମୋବାଇଲ୍ ଦେଇଁ ଯାଇଁ ଘରେ ଖାଇବି। ବୁଝିପାଇଲେ ତ ସେ ମତେ ଅ ଏମିତି ଏ ମେସେଜ୍ କରିସାଇଲଣିି ଆ ଆସୁନୁ ମୁଁ ତାକୁ କହିବି ନାଁ ନାଇଁ?
ଆ ହଉ ଆପଣ ଦେଖନ୍ତୁ ଯାଆନ୍ତୁ ଆଉ ଠିକ୍ ଅଛି। ଜୟ ଜଗନ୍ନା